ହାଲୋ।
ହା ହଁ ହାଲୋ।
ହଁ କଣ କରୁଚନ୍ତି?
ହଁ ଏ ରୋଷେଇ ସରିଲା ତ ଆସିକି ବସିଚି ଆଉ। ଆପଣ?
ହଁ ମୁଁ ବି ରୋଷେଇ କରୁ
ରୋଷେଇ ସରିନି ଆପଣଙ୍କର? ମୁଁ ଭୁବନେଶ୍ୱରରୁ।
ଭୁବେନଶ୍ୱର ରୁ କହୁଛନ୍ତି?
ହଁ। ଆପଣ?
ହଁ ମୁଁ ବି ଭୁବେନଶ୍ୱର କହୁଚି।
ଅ ହଁ। ଆଉ ରୋଷେଇ ସରିନି ଏପର୍ଯ୍ୟନ୍ତ ନାଇଁ?
ନାଇଁ ସରିନି ରୋଷେଇ, ଚାଲିଚି ରୋଷେଇ ଆଉ।
ଆଉ କଣ ବନଉଛନ୍ତି ଆଜି?
ଆଜି ଆମର ଚିଙ୍ଗୁଡି ଖାଣ୍ଟ, ଆଳୁପୋଟଳ ଭଜା, ଭାତ ହେଇଚି।
ଅ ହ। କଣ ଚିଙ୍ଗୁଡି ଘା ଆମର ଆଜି ଭାତ, ଡାଲି ଆଉ ଚିକେନ କଷା ହେଇଚି।
ଓହୋ।
ଖାଇସାରିଲେଣି? ନା ମ ଏତେ ଜଲ୍ଦି ନୁହଁ, ପିଲା ସବୁ ସ୍କୁଲରୁ ଆସିଲେ ହିଁ ଖାଇଲା ବେଳକୁ ସେଇ ସାଡେ ଦିଟା ହବ।
ହଁ।
ହଁ ଆଉ ଆପଣଙ୍କର?
ହଁ ମୋର ଗୋଟେ ପୁଅ, ସେ ସ୍କୁଲ ତାଙ୍କର ମର୍ଣ୍ଣିଂ କ୍ଲାସ ହଉଛି ତ ପଳେଇ ଆସିଲାଣି।
ଓ ହୋ ମାନେ ପୁଅ କୋଉ କୋଉ ଶ୍ରେଣୀରେ ପଢୁଚନ୍ତି?
ସେ ଚତୁର୍ଥ ଶ୍ରେଣୀରେ।
ହଁ- ହଁ- ହଁ। ହଁ- ହଁ।
ଆପଣଙ୍କ ପୁଅ ଝିଅ?
ହଁ ମୋ ପୁଅ ପୁଅର ହଉଛି ଅଷ୍ଟମ, ଆଉ ଝିଅର ହଉଛି ଦ୍ଵାଦଶ।
ହଁ।
ହଁ ଆଉ ଆଉ ସମସ୍ତେ ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ଏଠି ତ ଭଡା ରହୁଛି। ମୋ ସ୍ଵାମୀ, ମୁଁ, ମୋ ପୁଅ। ଆଉ ଗାଁରେ ଅଛନ୍ତି ଶାଶୁ, ଶଶୁର, ଯାଆ, ଦେଢଶୁର ଅଛନ୍ତି। ଆଉ ବାପ ଘରେ ବା ବାପା ନାହାନ୍ତି। ବୋଉ, ଭାଇ ଭଉଣୀ ଦି ଜଣ ଆଉ।
ହୁଁ -ହୁଁ - ହୁଁ। ଆଉ ଆଜି ଆପଣ ଯୋଉ ଚିଙ୍ଗୁଡି ଘାଣ୍ଟ ଟା ବନେଇଛନ୍ତି, ଟିକେ କେମିତି ବନେଇଛନ୍ତି କହିଲେ?
ଚିଙ୍ଗୁଡି ଘାଣ୍ଟ ଫାଷ୍ଟ ଚିଙ୍ଗୁଡିଟାକୁ, ଆମେ ଧୁଆ ଧୋଇ କରିଦବା ଭଲରେ ପରିଷ୍କାରରେ। ତାପରେ ତାକୁ ଭାଜିକି ରଖିଦବା। ତାରେ ପନିପରିବା ଯାହାବି ଆପଣ ପକେଇ ପାରିବେ।
ମାନେ ଆପଣଙ୍କ ପସନ୍ଦରେ, ଯାହା ପରିବା ଆପଣ ପକାଇ ପାରିବେ।
ହଁ ପସନ୍ଦ ପରିବା। ଆଳୁ, ବାଇଗଣ, ସୋୟାବିନ୍ ପକେଇଛି, ମଟର ପକେଇଛି। କଖାରୁ, ସାରୁ, ଆଉ ଝୁଲଣ, ପୋଟଳ, କାଙ୍କ ଙ୍କଣ ସବୁ ପନିପରିବା, ହଁ ସବୁ ତାପରେ ମସଲା କଷେଇ ଦେଇକି, ତାପରେ ପରିବା କଷେଇଦବା କଷି ସାରିଲା ପରେ ପାଣି ଦେଇଦବା। ପାଣି ଫୁଟ ଟିଲେ ଚିଙ୍ଗୁଡି ପକେଇବା ଆଉ।
ହଁ- ହଁ ଯୋଉ ମସଲାଟା ଆପଣ ପକଉଚନ୍ତି, ସେଥିରେ କଣ ସବୁ ମସଲା ପକଉଚନ୍ତି କହିଲେ?
ମସଲାଟା ପକଉଚି ଅଦା, ପିଆଜ, ରସୁଣ ଆମର ଯୋଉ କଞ୍ଚା ମସଲା।
ହଁ- ହଁ।
ତାପରେ ଗୁଣ୍ଡ ମସଲା ଚିକେନ ମସଲା, କରି ପାଉଡର, ଲଙ୍କାଗୁଣ୍ଡ, ଧନିଆ ପାଉଡର, ଜିରା ପାଉଡର
ସବ ପକଉଛନ୍ତି ନାଇଁ।
ଘାଣ୍ଟ ତ ଘାଣ୍ଟରେ ସବୁ ପ୍ରକାର ମସ
ପଡିପାରିବ, ହଁ- ହଁ ନାଇଁ ଭଲ ଲାଗେ ବି। ଚିଙ୍ଗୁଡିର ଘାଣ୍ଟ ଟା, ଆଉ ଯୋଉ ମାଛ ମୁଣ୍ଡର ଘାଣ୍ଟଟା ଏଇରା ସବୁ ଟିକେ ଭଲ ଲାଗେ ଖାଇବା ପାଇଁ, ହଁ ମାଛ ମୁଣ୍ଡରେ ଆପଣ ଯୋଉ ପୋଇ ଫୋଇ ପକେଇ ଯୋଉ ଗୋଟେ ଘାଣ୍ଟ କରନ୍ତି, ନାଇଁ କି? ଏଇଆ ଆମ ପିଲାମାନେ ଟିକେ ଘାଣ୍ଟ ଖାଇବା ପାଇଁ ପ ମାନେ ପସନ୍ଦ କରନ୍ତିନି ବୁଝିପାରିଲେ କି। ମାନେ ଯଦି ପରିବା ସବୁ ପକେଇ କରିବ, ଜମା ଖାଇବେନି ତାଙ୍କର ଚିକେନ୍ ମାନେ ଚିକେନ୍। ଚିଙ୍ଗୁଡି ମାନେ ଚିଙ୍ଗୁଡି ଆଳୁ ଝୋଳ। ମାନେ ସେ ଜମା ସେ ମୋ ପୁଅଟା ଟିକେ ପରିବା ଟିକେ ଏତେ ଖାଇଆ ପାଇଁ ଭଲ ପାଏନି, ସେଥିପାଇଁ ଚିକେନ ହବ ମାନେ ଆ ମାନେ ଚିଙ୍ଗୁଡି ହବ ମାନେ ଖାଲି ଯେମତି ଚିକେନ୍ ଟା ଆପଣ କରୁଛନ୍ତି, ସେମିତି ଚିଙ୍ଗୁଡି ଆଳୁର ହିଁ କଲେ ସେ ଖାଇବ। ହୁଁ। କିନ୍ତୁ ମତେ ଟିକେ ହଁ ଝୋଳ, କିନ୍ତୁ ମତେ ଟିକେ ଘାଣ୍ଟ ଯେମିତି ଆପଣ ବନଉ ଚନ୍ତି, ସେମିତି ଘାଣ୍ଟ ଟିକେ ମତେ ଭଲ ଆଉ ଯୋଉ ମାଛ ବେସର କରନ୍ତି ମନେ ଅଛି, ଯୋଉ ଆଗେ ଗାଁ ମାନେ ଗାଁ ମାନେଙ୍କରେ ବାହାଘରେ ଯୋଉ ମହୁର କରୁଥିଲେ, ଆପଣ ବି କରିକି କେ ଥର ଖାଇଥିବେ ବି ମହୁର, ମାନେ ଯୋଉ ସବୁ ପଡ଼ିବ। ଆମର ଯୋଉ ଦେଶୀ ଆଳୁ, ସାରୁ ବାଇଗଣ କଖାରୁ ସବୁ ପକେଇବି ତା ଦେହରେ ସୋରିଷ ବାଟନ ଟା ଦିଆ ହେଇକି ଯୋଉ ହୁଏ। ମାଛା ପଡ଼ିିକି ହଁ କିନ୍ତୁ ସେଥିରେ ଆମର ଆମେ ଏଥିରେ କଣ ଆପଣ ଯେଉଁ ଚିଙ୍ଗୁଡ଼ି ଘାଣ୍ଟ କରୁଛନ୍ତି କଣ ଗରମ ମସଲା ଦେଲେ। ନବେ ପିଆଜ ରସୁଣ ର ମସଲା ଟା ଦେଲେ ହେଲା କିି କିନ୍ତୁ ଯୋଉ ସୋରିଷ ମସଲା ଗୋଟେ ଯୋଉ ଦିଆ ହୁଏ। ମାନେ ସୋରିଷ ଅଳ୍ପ ଜିରା ଦିଆହେବ କିନ୍ତୁ ସୋରିଷର ପରିମାଣ ଟା ଅଧିକା ରହିବ। ସେଇ ଯୋଉ ଘାଣ୍ଟଟା ହଁ ସେଇଟା କିନ୍ତୁ ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଆଉ କିନ୍ତୁ ଏବେ ଛୁଆ ମାନେ ହିଁ ଖାଉନାହାନ୍ତି ନା ପରିବା ପକେଇ ତ କଣ ନିଜ ପାଇଁ ଏକୁଟିଆ ଗୋଟେ ଘାଣ୍ଟ କରିବୁ। ଯେ ସେମାନେ ଯାହା ଖାଉଛନ୍ତି ଆମେ ସେଇଟା ଖାଇଦଉଛୁ।
ପିଲାମାନଙ୍କୁ ନେଇକି ଆମେ ଚାଲିବା ନା
ଚାଲିିବା ଆଜିକାଲୀକା ଯୁଗ ବା ସେତେବେଳେ ଆମେ କଣ ବାପା ମାଆଙ୍କ କଥାରେ ଚାଲୁଥିଲୁ କିନ୍ତୁ ଆଜିକାଲି ଯୁଗ ହେଉ ଯେ ବାପା ମା ପିଲାଙ୍କ କଥାରେ ଚାଲୁଛନ୍ତି।
ଚାଲିବେ
ହଁ ସେତେବେଳେ ଖାଦ୍ୟଟା ବନଉଥିଲା କଣ ଆମକୁ ଆମକୁ ଘରେ ପଚାରୁଥିଲେ କି ନାଇଁ ତମେ ଏଇ ଖାଦ୍ୟଟା ଖାଇବ କି ନାହିଁ? ପଚାରୁଥିଲେ? କିନ୍ତୁ ଆ ଏବେ ଆମେ ଛୁଆଙ୍କୁ ସକାଳ ହେଲା ମାନେ ପଚାରୁଚୁ କଣ ଛୁଆ ଜଳଖିଆ ସ୍କୁଲ ପାଇଁ କଣ ନବ? ଦି ପରେ ଆସିଲେ କଣ ଖାଇବ ରାତିରେ କଣ ଖାଇବ ଆମେ ଏଟା ପିଲାଙ୍କୁ ପଚାରୁଛେ ଏବେ। ନାଇଁ
ହଁଁ ହଁ
ହେଲା କିନ୍ତୁ ସେତେବେଳେ ଆମ ବାପା ମା ଯାହା ତିଆରି କରିକି ଦେଇଦଉଥିଲେ ଆମେ ସେଟା ଖାଇଦଉଥିଲେ। ହଁ ଯୁଗର ପରିବର୍ତ୍ତନ ଆଉ। ଆଉ ଆଉ ସବୁ କଣ କେମିତି ଆଉ ସବୁ ଭଲ?
ହଁ ଭଲ
ହଁ ଭାଇନା ଅଫିସ ଯାଇଛନ୍ତି?
ନାଇଁ ଅଫିସ ନୁହ ଆମର ଦୋକାନ ମୋବାଇଲ ଦୋକାନ।
ହଁ ହଁ ହଁ ହଉ ଯା ହଉ। ଆଉ ପୁଅ ଝିଅ ସବୁ ଅଛି। ପୁଅ କେତେବେଳକୁ ହଁ ଆମର ଜବ୍ କରିଛନ୍ତି। ଆଉ ମୁଁ ପୁଅ ସ୍କୁଲରୁ ପଳେଇ ଆସିଲେଣି।
ହଁ ହଁ ତାର ମର୍ନିଙ୍ଗ କ୍ଲାସ୍ ହଉଛି। ତ ସେ ପଳେଇ ଆସିଲାଣି ଆଠଟାରୁ ସାଢ଼େ ଆଠଟାରୁ ହଉଛି ସାଢ଼େ ଦଶଟା।
ବୋଧେ ଏବେ ସକାଳୁଆ କ୍ଲାସ ତ ସରିଯିବ ଏଇ ପଚିଶି ତାରିଖରେ ବୋଧେ? ତାପରେ ପୁଣି ଯେମତି ହଁ କାଲିଠୁ ପୁରା ମାନେ ଦିନ ଯାକ ଥିବ ମାନେ ଯେମତି ପୂର୍ବରୁ ହଉଥିଲା ଦଶଟାରୁ ଚାରିଟା ନାଇଁ? ହଁ, ହଁ ଆଙ୍କର ତ ସେମିତିରେ ବି ସକାଳୁ ସ୍କୁଲଟା ହୁଏ। ହ ମାନେ ସକାଳ ସାତଟାରୁ ଯାଆନ୍ତି ଦିଟାରେ ଆସନ୍ତି। ଆ ଏବେ ହଉଥିଲା ସକାଳୁଆ ହଉଥିଲା ସକାଳୁଆ ସ୍କୁଲ ଏ ଏବେ ଆଜି ତାଙ୍କର କଣ କରିଛନ୍ତି ସବୁ କଣ ପାଇଁ ଆଜି ଗୋଟେ ତାଙ୍କର ହେଇଛି ଯାଇଛନ୍ତି ସାଢ଼େ ସାତଟାରେ ଯାଇଛନ୍ତି ଏବେ ଆସିବେ ସେ ଦିଇଟା ଦଶ ପନ୍ଦର ବେଳକୁ ଆସିକି ପହଞ୍ଚିବେ ଆଉ।
ଆଉ କଣ ଜଳଖିଆ କଣ ବନେଇଥିଲେ ସକାଳେ।
ଜଳଖିଆ ଆଜି ଛୁଆ ଆମର ନେଇଥିଲେ ଆଳୁପରଟା। ଆମର ତାଙ୍କର ଅଛି ନା ମାନେ ସୋମବାର ଏଇଟା ନେବେ କି ମଙ୍ଗଳବାର ତାଙ୍କର ସବୁଦିନେ ରୂ ରୁଟିନ ଥାଏ ଆମର ଏଇ ରୁଟିନ ହିସାବରେ ହିଁ ଦିଆ ହୁଏ। ମାନେ ସୋମବାର ମାନଙ୍କର ଆଜି ହଉଛି ବୁଧବାର। ଆଜି ତମେ କିଛି ଆଇଁସ ର ଦେଇପାରିବ। ନଲେ ନାହି ଯୋଉ ଆଳୁ ପରଟା ଫରଟା ଉପରେ ଆଳୁ ପର ଟା ହଉ କି ପନିର ପରଟା ହଉ କି କୋବି ପରଟା ହଉ ଏଇଟା ତମେ ଦେଇପାରିବ। ତ ସେଥିପାଇଁ ସେ ଆଜି ଆଳୁପରଟା ନେଇଯାଇଥିଲେ କାରଣ ମୋର ଆଜି ଟିକେ ସକାଳୁ ଉଠିବା ଲେଟ ହେଇଗଲା। ଟିକେ ଡେରିରେ ଉଠି ଉଠିଛି ଠିକ ରେ କିନ୍ତୁ ସେ କାମ କରୁ କରୁ ଟିକେ ସମୟ ହେଇଗଲା ତ ମୁଁ କହିଲି ଆଉ ତ ଆଇଁଷରେ ବନେଇବାକୁ ଟିକେ ସମୟ ଦରକାର। ତ ସେଥିପାଇଁ ମୁଁ କହିଲି ନାହିଁ ଆଳୁ ପରଟା ଟା ବନେଇବା ପାଇଁ ସୁବିଧା ହେଲା କଣ? ମୁଁ ଆଳୁ ଟା ବସେଇଦେଲି ଘର ଦ୍ୱାର ଓଳା ପୋଛା କରିଦେଲି ତା ଭିତରେ ଆଳୁଟା ସି ସିଝି ଯାଇଥିଲା ଅଟଟା ଚକଟିକି ରଖିଦେଲି। ତା ଭିତରେ ଅଟା ଚକଟି ରଖିଲା ଭିତରେ କଣ ଆଳୁ ଟା ଟିକେ ବନେଇଦେଲି ତାର ପୁରଟା ଯୋଉ ଦିଆହେବ ମସଲା ଟା। ପରଟା ଭିତରେ ତାକୁ ବନେଇଲା ଭତିରେ ଅଟା ଟା ଟିକେ ରହିଯାଇଥିଲା ଅଟା ଟା କଣ ରହିଲେ ଟିକେ ଚକଟା ହେଇକି କି ପରଟା ସବୁ ଭଲ ହୁଏ। ହଁ ସେଥିପାଇଁ ମୁଁ କହିଲି ନାହିଁ ଆଜି ଆଳୁ ପରଟା ବନେଇଲେ ହିଁ ମୋତେ ସୁବିଧା ହେବ। ତ ତାଙ୍କ ପାଇଁ ଯାହା ବନାଏ ମୁଁ ସେଇଥିରୁ ଟିକେ ଖାଇଦିଏ ଆଉ କଣ। ଆଉ କଣ ନିଜ ପାଇଁ କିଛି ଅଲଗା ବନେଇ ହଉଛି। ଆପଣ ତ ଜାଣିଥିବେ ସ୍ତ୍ରୀ ଲୋକ ମାନେ ସ୍ତ୍ରୀ ଲୋକଙ୍କ କଥା ଜାଣିଥିବେ ଆପଣ ମାନେ ଯିଏ ଯାହା ଖାଇଲେ ଦିଅ ଆମେ ତାକୁ ଖାଇଦେଇକି ତାକୁ ଟିକେ ଇଏ କରିନି ଚଳେଇନିଅ। ସେମିତି ଟିକେ ଚଳେଇ ନେଲୁ ଆଉ କଣ? ଆଉ ଏବେ ତ ସରିଲା ଭାତ ଡାଲି ଆଉ ସେ ଛୁଆ ଆଜି କହିଲେ ତ କହିଲେ ଆଉ ଆମକୁ ଆଜି ମସଲା ଝୋଳ କରିବନି। ଆଉ ଟିକେ ଡାଲି ଟିକେ ଭଲସେ କରିବୁ ଆଉ ମାମା ଆଉ ଟିକେ ଚିକେନ ଟା କଷିବ ଆଜି ଝୋଳ କରିବନି ମୁଁ କହିଲ ହଁ ଠିକ ଅଛି। ଆଉ ମୁଁ ତ ପଖାଳ ଖାଇବି କହିଲି ମତେ ବି ସୁବିଧା ହେଇଗଲା ମୁଁ ଚିକେନ କଷାକୁ ପଖାଳ ଖାଇଦେବି ତମେ ତମର ଡାଲି କରିଦେବ ମୁଁ ଗରମ ଭାତ ଖାଇଦେବି ଆଜ୍ଞା ହେଇଛି ଆଉ ଖିଆପିଆ ହେଇନି ଛୁଆ ଆସିଲେ ଖାଇବା ପିଇବା ହେବ ଆଉ।
ଆଉ କଣ ଭଲ କଣ ବନାନ୍ତି କଣ ପିଠାପଣା?
ହଁ ପିଠା ତ ମୁଁ ପ୍ରାୟତଃ ସବୁ ପ୍ର୍ରକାର ପିଠା ବନାଏ ବୁଝିପାରିଲେ କି ଯେମିତିକି ଆମ ତ ଓଡ଼ିଆ ଘରର ଜାଣିଥିବେ ସବୁଠାରୁ ପ୍ରିୟ ହଉଛି ଚକୁଳି ଆଉ ଇଟିଲି ଇଟିଲି ତାପରେ ଚିତଉ ହଁ ତାପରେ ରଜ ପାଇଁ ଯାହା ସବୁ ଆସେ ପୋଡ ପି ମିଠା ଆରିସା ଏରେ ସବୁ ମୁଁ ପ୍ରାୟ ଘରେ ବନାଏ ନିଜ ହାତରେ କାରଣ ମୋ ଛୁଆ ଟିକେ ବାହାର ଖାଦ୍ୟ ଖାଆନ୍ତିନି ଏତେଟା। ଏ ଯେଉଁ ବାହାର ଦୋକାନ ବଜାର ଇଏ ଖାଦ୍ୟ ମୋ ପିଲାଙ୍କୁ ଟିକି ଦିଏନି ଯାହା କରେ ମୁଁ ନିଜେ ବନେଇକି ହିଁ ପିଲାଙ୍କୁ ହାତରେ ଦିଏ। ତ ସେଥିପାଇଁ ସବୁ ପିଠା ଉପରେ ଟି କେ ଟିକେ ଟିକେ ଅଳ୍ପ ଅଳ୍ପ ଅଛି କରିବାରେ ହେଲା ଯେମିତିକି ଆମର କରିଥିଲି ରଜକୁ ଆମର ଗୋଟେ କ୍ଷୀରପୋଡ଼ ପିଟା କରିଥିଲି ହେଲା କିି ଆଉ ଆରିସ ବି ବନେଇଥିଲି ଏମିତି ସବୁ ଆସେ ଆଉ ଆପଣଙ୍କର?
ଆଉ କଣ କେମିତି ବୁଲାବୁଲି ହେଲା?
ହଁ ବୁଲା ବୁଲି ସେମୀତି ଯେମିତି ଯାଇଥିଲି ଟିକେ ଛୁଆ ମାନେ ଆମେ ତ ଘରକୁ ପଳେଇଥିଲି ଯୋଉ ବାପା ଘରକୁ ପଳେଇଥିଲି ବାପା ଘର ବୁଲାବୁଲି କରିକି ଟିକେ ସମୁଦ୍ର କୂଳ ଛୁଆ ମାନେ ବୁଲାବୁଲି କଲେ କାହିଁକିନା କହିଲେ କି ସ୍କୁଲ ଖୋଲିଯିବ ସ୍କୁଲ ଖୋଲିଗଲେ ଆଉ ମାନେ ବୁଲିବା ପାଇଁ ସମୟ ମିଳିବ ହବନି ସେଥିପାଇଁ ପିଲା ଟିକେ ବୁଲି ବଲିକି ରଜ ଟା କାଟିକି ଗାଁ ରେ ଆସିଲୁ ଆଉ। ଆଉ ଆପଣ ଯାଇଥିଲେ ରଜୁକୁ ବାପଘର ଆମର ନଖରା ଜାଣିଥିବି? ହୁଁ।
କଟକ।
ପୁରୁ ହଁ। ହୁଁ ଆଉ କଟକ ତ ଆଗକୁ ରହିଯିବ ଆଉ ଟିକେ ସିଆଡିକି ରହିବ ନଖରଟା ମଝିରେ ଆମର ଭୁବନେଶ୍ଵର କଟକ ମଝିରେ ନଖ୍ ଖରା ଆଉ କଣ ଉଁ ସେଇଠି ଆମର ଆପଣଙ୍କ ଆମର ବାପଘର ଆଉ। ଆଉ ଆପଣ ଯାଇଥିଲେ ଗଁ ଉଁ କୋଉଠିକି ବୁଲେଇବା ପାଇଁ?
ମୁଁ ବି ଯେ ଉଁ ବାପଘରୁକୁ ପଳେଇଥିଲି ନୟାଗଡ ଆମର ନୟାଗଡ ପଳେଇଥିଲେ। ହେପଟେ ହଁ ନୟାଗଡ ନୟାଗଡ ପଟେ ବୁଲାବୁଲି କରିକି ଆସିଥିଲେ ଆଉ।
ହଁ ହଁ ହଁ ଆଉ ରହିଲେ କେତଦିନି? କେତଦିନି ରହିଲେ?
ରହିଲି ଦଶ ଦିନ ରହିଲି ରଜ ପୂର୍ବରୁ ଯାଇଥିଲି ତ ଆଗୁଆ ଟିକେ ଆଉ ଦଶ୍ ଦିନ ରହିଲେ ସ୍ ସେପଟେ ଆମର ଅଛି ନୟାଗଡ ଫତେଗଡ ମନ୍ଦିର ଅଛି ରାମ ମନ୍ଦିର ବୈଷ୍ଣବୀ ଦେବୀ ମନ୍ଦିର ଏବେ ନୂଆ ହେଇଚି।
ନୟାଗଡ ଫତେଗଡ ଆମ ଶାଶୁଘର ବୁଝିପାରିଲେ କି? କନ୍ ଉଁ ଯେ ଯେ ଯେ ମାନେ ଆମ ଶାଶୁଘର ବା ସେପଟେ।
ହଁ ହଉ ଶୁଣ ରଖିଲି ପଛରେ କଲ୍ କରିବି ଆଁ।
ହଁ ହଁ ହଁ।